ହାଲୋ ହୁଁ। ହ୍ୟାଲୋ।
ହ୍ୟାଲୋ ଆପଣଙ୍କ ଭଏସ୍ କ୍ଲିୟର ଆସୁନି।
ସର୍ଭର ନେଟ ନେଟ ଅପଡାଉନ୍ ହୋଉଚି ବୋଧେ।
ଆଚ୍ଛା ଟିକେ ନେଟୱାର୍କ ଜାଗାକୁ ଆସିଯାନ୍ତୁ ଟିକେ।
ହଁ।
ଆଜ୍ଞା, ମୋ ଭଏସ୍ କ୍ଲିୟର ଶୁଭୁଛି ତ?
ହଁ ହଁ।
ଆଜ୍ଞା ତ କନ୍ କର କନ୍ କରନ୍ତି ପଣ?
କିଛି ନାହିଁ ପଢ଼ୁଛି।
ଆ ଉଁ ଘରେ ସୁ କିଏ କିଏ ଅଛନ୍ତି?
ଘରେ ଆମ ବାପା ମା ଭଉଣୀ ଆଉ ତମର
ଅ ଘରେ ବାପା ମା ଜେଜେମା ଭାଇ ହଁ ପଡପା ପଡମା
ଆଚ୍ଛା
ତମର ମାନେ ତମେ କଣ ପଢ଼ା ସଇଲାଣି?
ପଢାପଢ଼ି ଏ ମୁଁ ବିଟେକ୍ ଲାଷ୍ଟ ଇଅର୍
ଆଚ୍ଛା ଆଉ କଣ ଖାଇଛନ୍ତି?
ଖାଇଥିଲ ସକାଳେ କଟ୍ ବନେଇଥିଲି ଅ ସେଉ ଆଉ ଆଉ ଯୋଉ ନର୍ମାଲ ମୋ ଡାଏଟ ସ୍କିମ ଚାଲିଥିଲା ତ ସେଗୁଡା ସବୁ ଖାଇଥିଲି। ତ ଆଉ ଏଗାଟ ବେଳେ ଓଟସ୍ ଆଉ ମୋ ପ୍ରୋଟିନ୍ ଇନ୍ଟେକ୍। କରିବା ପାଇଁ ଅଣ୍ଡା ହେଇଥିଲା ଖାଇଥିଲି।
ଆଚ୍ଛା
ଆଜ୍ଞା
ଜିମ୍ ପିଲା
ହଁ ବାସ କଣ୍ଟେଣ୍ଟ କ୍ରିଏସନ ବି କରେ ଏମିତି ଆଉ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆପଣ ଆପଣଙ୍କ ଘରେ?
ହଁ ହଁ ଭଲ ଅଛନ୍ତି ସମସ୍ତେ।
ଆଉ ଆପଣ ଏବେ କଣ କରୁଛନ୍ତି ପଢ଼ା ପଢ଼ି
ମୋର ଏବେ ପ୍ଲସ୍ ଥ୍ରୀ ସରିଲା।
ଆଛା ହଉ ଆପଣଙ୍କ ଏମତି ହବି କଣ ମତି ଫାଙ୍କା ସାଙ୍ଗରେ ସବୁ କଣ କରନ୍ତି ହ୍ୟାଲୋ
କିଛି ନା ଫାଙ୍କା ତ ତାଙ୍କୁ ପାଠ ପଢୁବି
ଓ
ହୁଁ
ହଁ ପଢ଼ନ୍ତୁ
କଣ କହିଲ?
ଏମତି ଟିଚିଂ ଲାଇନ୍ ଭଲ ବଢିଆ
ହୁଁ ଆଉ ତମ ହବି କଣ?
ସିଏ ବି ସେମତି ଟିଚିଂ କରୁଛନ୍ତି ପାଖାପାଖି
କଣ କହିଲ?
କହିଲେ ମୋର ବି ଦିଦି ଜଣ ଅଛନ୍ତି ସେମିତି ପାଖାପାଖି ପଢ଼ାପଢି କରନ୍ତି ଆଉ ସେଇ ଭଲ ଟିଉସନ ହାରିକା କରନ୍ତି।
ହ
ଆପଣ ଆଉ କେମିତି କଣ୍ଟ୍ରି କୁଆଡ଼େ ବୁଲାବୁଲି କୁଆଡେ ବାହାରେ କେମିତି କଣ କୋରେ ଯାଇଛନ୍ତି।
ଯାଇଛି ହିଁ ପୁରୀ, କେଉଝର ଭୁବନେଶ୍ଵର, ବାଲେଶ୍ଵର ହିଁ କେନ୍ଦ୍ରାପଡା
ଛ
ଭଦ୍ରକ।
ଆଚ୍ଛା, ଆଚ୍ଛା, ଆଉ ଭଲ ଲାଗୁ ଗଲା ସବୁଠୁ ଭଲ କୋଉ ଯାଗା ଲାଗିଲା ଆପଣଙ୍କୁ?
କେଉଁଝର ହୁଁ।
କେଉଁଝର, ଏମତି ଝରଣା, ପାହାଡ ଏଇ ସବୁ
ହଁ, ନେଚର୍ ଲଭର୍ ହଁ, ହଁ। ତମେ କୁଆଡେ କୁଆଡେ ଯାଇଛ ବୁଲିବା ପାଇଁ?
କରିଦେବି ତ ତ ଯାଇଛି, ଓଡିଶାର ମାନେ ସବୁ ଜାଗା ପ୍ରାୟ ବୁଲି ସାରିଛି। ତ କଟ୍ ସେପଟେ କୋରାପୁଟ୍, ସେପଟେ ସମ୍ବଲପୁରୀଙ୍କା ଶୀତ ସୃଷ୍ଟିକା ସେ ସବୁ କଭର୍ କରିବାକୁ ପଡେ ତ ତ ସେଥିପାଇଁ, ବୁଲାବୁଲି କରିଛି, ଟୋଟାଲି। ବୁଲିଛି ସବୁଆଡେ। ତ ମୋର ବେଷ୍ଟ ମତେ ସବୁଠୁ ଭଲ ଲାଗିଲା, କୋରାପୁଟ୍ କଣ ପାଇଁ ନା! ପାହାଡ ଏରିଆ ସେପଟେ। ଦେଓମାଳି। ମହେନ୍ଦ୍ରଗିରି, ଏ ସବୁ ମତେ ଭଲ ଲାଗେ ପାହାଡ ଏରିଆ ଟା। ତ ବର୍ଷା ଦିନିଆ ହେଲେ ସେପ୍ ପଟେ ବି ଟିକେ ଭଲ ଲାଗେ ବୁଲିବାକୁ। ବାଇକ୍ ନେଇକି ସିଆଡେ ଯାଏ, ବୁଲାବୁଲି କରିକି ଆସେ। ସୋଲୋ ରାଇଡର୍ ଆଉ।
ଆଚ୍ଛା। ଆଉ କେଉଁଝର ଆସିଛ?
କେଉଁଝର ମୁଁ ଯାଇଥିଲି। ଯଉ ତାରିଣୀ ମାଁ ଙ୍କ ପାଖକୁ ଯାଇଥିଲି। ଯାଇଥିଲି ସେଇ ଇଏ ରେ, ଯାଇଥିଲି ସେତେବେଳେ ଆଉ। ଏଇ ପାଞ୍ଚ ଛଅ ମାସ ତଳେ ଯାଇଥିଲି।
ଓହୋ।
ଆଜ୍ଞା।
ଆଉ, ରୋଷେଇ କରିଶିଖିଚ?
ହଁ, ହଁ, ମୁଁ ତ ବାହାରେ ହଷ୍ଟେଲରେ ରୁହେ, ତ ମେସ୍ କରିକି ହଁ, ଶିଖିଛି। ରୋଷେଇ ଶିଖିଛି, ରୋଷେଇ କରେ। ଆଉ, ତ ମେନ୍ ବେସିକ୍ ହେଲା କି ଯେ ଜିମ୍ ହେଇକା ଯାଏ ବେଲି, ନିଜ ଖାଇବା, ନିଜ ପ୍ରୋଟିନ୍ ଇଣ୍ଟେକ୍ ସବୁ ସେଡା ସବୁ, ନିଜେ ବନେଇବାକୁ ପଡେ ତ ସେ ନାଇଁ ଶିଖିଯାଇଛି, ବାକି କିସିତ ଜାଣିନଥିଲି? ସାଙ୍ଗସାଥି ମାନେ ଶିଖେଇ ଦେଇଛନ୍ତି। ସେମାନେ ବି ମୋର ସାଙ୍ଗସାଥିୀ ଅଛନ୍ତି ସେ ଭଲ ଜାଣନ୍ତି, ହଁ ସେମାନେ ଶିଖେଇ ଦେଇଥିଲେ, ରୁମ୍ ପିଲା।
ଆଉ ତମ ଦେହ ଭଲ ଅଛି?
ଆଜ୍ଞା।
ହୁଁ, ହଁ, ଭଲ ଅଛି। ଆଉ ଏଥର ରଜରେ କୁଆଡେ ବୁଲାବୁଲି କରିନ?
ରଜରେ ଯାଇ ତ ଘରୁ ଯାଇଥିଲି ତ ଛୁଟି ଥିଲା ତ ସେଠି ରୁମ୍ ରେ ରହିଥିଲି, ଭୁବନେଶ୍ଵରରେ। ତ ସେଥିପାଇଁ ଘରୁ ଯାଇଥିଲି। ଘରେ ଥିଲି ଆଉ, ମାନେ ସାଙ୍ଗସାଥୀ କରୁଥିଲି ଆଉ
ବିଟେକ୍ କୋଉ କଲେଜରେ କରୁଛ କି?
ବିଟେକ୍ ଗାନ୍ଧୀ
ଓ ଗାନ୍ଧୀ ।
ଆଜ୍ଞା। ଆପଣ?
ଆ ମୁଁ ହଁ, ମୁଁ ଏପଟେ ଆନ୍ଦପୁରୁ, ଆନ୍ଦପୁରୁ ମ ହଁ।
ତ ଆପଣଙ୍କୁ କେମତି କଣ ଖାଇବା ପିଇବାରେ କଣ ଭଲ ଲାଗେ ସବୁ?
ହଁ ମତେ ଏଇତି ମୋର ଟିକେ ଭେଜ୍ ପସନ୍ଦ ନନ୍ ଭେଜ ଏତେ ନୁହେଁ। ହଁ ବିରିୟାନୀ ଭେଜ୍ ବିରିୟାନୀ ପନିର ଛତୁ ଏସବୁ।
ମାନେ ଭେଜିଟେରିଆନ୍
ଭେଜିଟେରିଆନ୍ କହିଲେ ବି ସମିତି ନୁହେଁ। ମାନେ ଭେଜ୍ ଟା ଟିକେ ଅଧିକ ଭଲଲାଗେ। ନନ୍ ଭେଜ୍ ଖାଏ। ମଟନ କୁ ଛାଡ଼ିକି ଚିକେନ୍ ଚିକେନ୍ କିନ୍ତୁ ଖାଏନି ଚିକେନ୍ ଝୋଳ ଖାଏ। ଆ ହୋ ହୁଁ ହୁଁ ଅଣ୍ଡା ଖାଏ, ମାଛ ଖାଏ, ଏଗୁଡ଼ା ଆଉ ମଟନ ଖାଏନି। ତା ସ୍ମେଲଟା ଗୋଟେ ଅଲଗା ପ୍ରକାର।
ହଁ ଜଣେ ଜଣେ ଖା
ଉ ହୁଁ, ଆଉ ତମର
ହୁଁ, ମୁଁ ଚି ଚିକେନ ଅଣ୍ଡା ହେରିକା ଖାଏ। ମଟନ୍ କେତେବେଳେ କେତେବେଳେ ସେ ମାଛ, ମାଂସ ସେଇଟା ଖାଏ ତ ବାକି ଯୋଉଟା ଥାଏ ପନିର ଥାଏ ପନିର ଅଲଗା
ଭୁବନେଶ୍ଵର ତ ବହୁତ ଜୋର୍ ରେ ଗରମ ହୁଏ, ବର୍ଷା ହଉଛି ତ।
ହୁଁ- ହଁ-ହଁ ବର୍ଷା ହେଇଯାଉଛି ଖରା କିନ୍ତୁ ବହୁତ ଜୋରେ
ଆଚ୍ଛା। ଆଉ ଭୁବନେଶ୍ଵରରେ କୁଆଡ଼େ କୁଆଡ଼େ ବୁଲତେ ଆଇଚ?
ଭୁବନେଶ୍ୱର ରେ ପ୍ରାୟ ଜାଗା ସବୁଆଡ଼େ ବୁଲିଯାଉ। ଅଛି ତାପରେ ସବୁ ମନ୍ଦିର ତ ସବୁ ମନ୍ଦିର ବି ସବୁ ଯାଇଛି ତାପରେ ଏପଟେ ଆନନ୍ଦ ଥୋ ପ୍ରାୟ ରାତିରେ ଏମତି ଗାଡ଼ି ନେଇକି ସେମିତି ରାତିରେ ଯିବୁ ଆଉ।
ହଁ ଆଚ୍ଛା, ହଁ ଆଚ୍ଛା।
ଆଜ୍ଞା। ଆପଣଙ୍କ ଆପଣ
ହୁଁ-ମୁଁ ଭୁବନେଶ୍ଵର ଯାଇଥିଲି ବାସ୍ ନନ୍ଦନକାନନ୍। ଛୋ ଟ ବେଳେ ଆଉ ଭୁବନେଶ୍ଵର ଯାଏ ମାନେ କଣ ମାନେ କଟକ ଟିକେ କଟକ ଯାଏ ଯାଏ ତାପରେ ଭୁବନେଶ୍ୱର ଅ ଜଣେ ସାଙ୍ଗ ପଢ଼େ ସେଇ ରେ, ତାକୁ ଦେଖା କରିକି ପଳେଇ ଆସେ ହ- ହୁଁ।
ଆଉ ସେମିତି କେ କେଉଁଝର ରେ ଆଉ କୋଉ ଭଲ ଭଲ ଜାଗା ଅଛି ଏମତି ବୁଲାବୁଲି କରିବା ପାଇଁ କିଛି?
ହଁ ଅଛି ତ ସାନଘାଗାରା ଯାଇଚ?
ସାନଘାଗରା ହଁ ମୁଁ ଯାଇଛି।
ବଡ଼ଘାଗେରା?
ମୋ ସାମ୍ନାରେ ଜାଇଛି।
ଆଉ ତୃପ୍ତି ସଫାରେ?
ନାଇଁ
ଆଉ ଆମର ଅଛି, ଆ ସାପଘର ୱାଟରଫଲ୍ ଉଁ ଆଉ ଜଗନ୍ନାଥ ମନ୍ଦିର ଯାଇଛ?
ଜଗନ୍ନାଥ ମନ୍ଦିର ସେଠି କୋଉଠି ମୁଁ ଜାଣିନି ସେଇଟା।
କେଉଁଝରରେ ସେ ଆମ୍ ଆ ଅ ଓଡିଶାର ମାନେ ବିଶ୍ୱ ପ୍ରସିଦ୍ଧ ମାନେ ଯୋଉ ଆମର ଯୋଉ ରଥ ଅଛି ଆମର ହଉଛି ଆମ କେଉଁଝର ରଥ ସବୁଠାରୁ ବଡ଼। ଜାଣିଛ କି ନାଇଁ।
ନାଇଁ ମୁଁ ଏଇଟା ଜାଣିିନଥିଲି।
ହଁ, ଆମ କେଉଁଝର ରଥ ହଉଛି ବଡ। ହୁଁ, ଆଉ ଆମର ଅଛି ଯୋଉ ବୋଉ ବୁଟୁ ଫିଲ୍ମରେ ସୁଟିଂ ହେଇଥିଲା ଯୋଉ କଣ ତ ଆମର ହଁ ଯୋଉ ଦରବୁଢୀ ସିଳା
ଆଚ୍ଛା, ଆଛା।
ହଁ, ସେଇ ଆମ ଏପଟେ ସୁଟିଙ୍ଗ ହେଇଥଲା।
ଏଠି ସେପଟେ ଏତେ କି ଟିମର୍ ଟା ମତେ ଏତେ ଏଠି ନା ସେପଟେ ମୋର ଚିହ୍ନା ତ ମତେ ବୁଲାବୁଲି କରିନୁ ସେପଟେ କଣ ଚାଲଚି ପାଣି ଭାଗ ଦେଖିବି। ସାନଗାଗେରା, ବଡଗାଗେରା ଆଉ, ଆଉ ଗୋଟେ ଥିଲା ଯୋଉ ଇଆଡେ କଣ ସବୁ ଖଣ୍ଡ ଝାର ୱେଟଲ ଫଲ୍ ନା କଣ?
ହଁ, ଖାଣ୍ଡାଧର ୱାଟରଫଲ୍, ଗୁ, ଗୁଣ୍ଡିଚି ଘାାଇ ୱାଟରଫଲ୍। ବୋହୁ ସା ଆହୁରି ବୋହୁତ ଜାଗା ଅଛି। ସୁନାମାଣି ଜଙ୍ଗଲ୍ ବିଚ୍।
ଆଚ୍ଛା।
ହଁ।
ହଁ। ସେଥିପାଇଁ ମୁଁ ସେତେ ଜଣ ନାହିଁ ଏତେ ସେଥିପାଇଁ ସେପଟେ କଭର କରିନୀ। ଯେତିକି ପପୁଲେସ୍ ପରେବି
ହଁ, ହଁ, ନା, ଏଇଗୁଡା ପପୂ ମାନେ ଏଇଗୁଡା ଟିକେ ଫେମସ୍ ନା। କେଉଁଝର, ହଁ ଆଉ ରାଜାରାଣୀ ମନ୍ଦିର।
ହୋଉ।
ହଁ, ରାଣୀ ସେଇ ଯୋଉ ପୋଖୋରୀ ଗୋଟେ ଦେଖଚ? ତମେ ଗଲାଳେକୁ ସାନ ଘାଗେରା ପୁରା କେଉଁଛିଟ୍ ଠିଆ ହେଲେ ଯୋଉ ବାଟ୍ରେ ପୁରା କେଉଁଝର୍ ଟା ଦେଖାଯିବ।
ଆଜ୍ଞା।
ହୁଁ। ସେଇଠି ଯୋଉ ରାଣୀ ଗାଧ୍ୱନ୍ତି ସେଇ ପୋଖରୀରେ, ତାଙ୍କର ଭିତେରେ ଗୋଟେ ସୁଡ଼ଙ୍ଗ ଥାଏ।
ଓଛା, ଆଜ୍ଞା। ହୋଉ ରଖୁଚି ଆଉ, ପଛା ହେବି ପରେ ଆଉ।
ହଁ, ହଁ।